ହ୍ୟାଲୋ
ନମସ୍କାର ମ୍ୟାଡ଼ମ୍।
କା
କଣ କରୁଥିଲେ?
ଶୋଇଥିଲି।
ଆପଣ-ଅ-ଅ କଣ କାମ ଧନ୍ଦା କରନ୍ତି, ଆ ମାନେ କୋଉ ଯାଏ କଣ ପଢାପଢି କରୁଛନ୍ତି, କଣ କେମିତି କୁହନ୍ତୁ?
ମୁଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିକି ଘରେ ଅଛି। କାମ ଏମତି ଟେଲରିଙ୍ଗ କାମ କରୁଚୁ।
ଟେଲରିଙ୍ଗ କାମ କରୁଚନ୍ତି।
ଆଜ୍ଞା।
କଣ କେମିତି ଚାଲିଚି ଦିନକୁ କେତଟା ଏମିତି ଟେଲରିଙ୍ଗ କାମ ଚାଲିଚି। କେଶବ ଟେଲରିଙ୍ଗ କରନ୍ତିୁ ଗୋଟେ ଦିନରେ।
ଗୋଟ ଦିନରେ ଯେତିକି ବି ଫ୍ରି ଟାଇମ୍ ମିଳେ ଅଲଗା ତ କିଛି କାମ ନାହିଁ ଯାହାବି ଫ୍ରି ଟାଇମ୍ ମିଳେ ସବୁ କାମ ସବୁ ଟାଇମ୍ ଏଇ କାମରେ ହି ଦିଏ।
ଆଛା ଆଉ କଣ କେମିତି ଇନ୍ କମ୍।
ଇନକମ୍ ଯାହା ଯେମିତି ଯେହେତୁ ଲୋକାଲ ଏରିଆ ରେ କରୁଛି ମାନେ ଗାଁ ଗହଳିରେ ରୁରାଲ୍ ଏରିଆରେ
ହୁଁ ହୁଁ।
ଦୁଇଶହ ତିନିଶହ ଏମିତି ଗୋଟେ ପିସ୍ ପିଛା ଆସୁଛି।
ଆ ଆଉ ତା ଛଡା ଅଲଗା କିଛି?
ନାଇଁ ଅଲଗା କିଛି ନାହିଁ ବାସ୍ ଏଇ ଗୋଟେ କାମ।
ପଢାପଢି ଆପଣ ଗ୍ରାଜୁଏସନ୍ କପିଲିଟ କରିଛନ୍ତି ଆଗ କ କଣ ପାଇଁ କଲେନି।
ସେମିତି ନାଇଁ ଗ୍ରାଜୁଏସନ୍ ପରେ ବଶ୍ ଇଛା ହେଲାନି ରହିଗଲି ଆଉ ପଢ଼ିବା ପାଇଁ ଇଚ୍ଛା ହେଲାନି।
ଆଚ୍ଛା। ଆଗକୁ ମାନେ କଣ ଜବ୍ ଫବ୍ କରିବାକୁ ପ୍ଲାନିଂ ଅଛି ନା ଏମତି ଲାଇନ୍ ରେ
ନାଁ ଇ । ଯେହେତୁ କରୁଚି ଗୋଟେ କାମ ସେ ଟେଲରିଂରେ ଟାଇମ୍ ଦେଉଛି ଆଉ କିଛି ଜବ୍ଅପ୍ କରିବାର ନାହିଁ।
ଫାଷ୍ଟ ଆପଣ ମ୍ୟାରେଜ୍ କରୁଛନ୍ତି ନା ଅନମ୍ୟାରେଡ ଅଛନ୍ତି?
ନାଇଁ ମୁଁ ମ୍ୟାରେଜ୍ କରିନି।
ଆଚ୍ଛା ତାହେଲେ ଆପଣ ମ୍ୟାରେଜ କରୁନାହାନ୍ତି ଆଉ ଆପଣଙ୍କ ଫ୍ୟାମିଲି କଣ କେମିତି ଜଏଣ୍ଟ ଫ୍ୟାମିଲି ନା ସିଙ୍ଗଲ୍ ଫ୍ୟାମିଲି ନା କଣ?
ଆମର ଜଏଣ୍ଟ ଫ୍ୟାମିଲି।
ଜଏଣ୍ଟ ଫାମିଲ୍ ଆଛା। କଣ କେମିତି ଜଏଣ୍ଟ ଫ୍ୟାମିଲି ବିଷୟରେ କିଛି କୁହନ୍ତୁ ମ ଜଏଣ୍ଟ ଫ୍ୟାମିଲିର ଫାଇଦା କଣ? ଆଜିକାଲି ଦୁନିଆରେ ତ ସମସ୍ତେ ସିଙ୍ଗଲ ଫାମିଲି ଚୁଜ୍ କରୁଛନ୍ତି ନା ଜଏଣ୍ଟ ଫାମିଲ୍ ଫାମିଲି ରହିବାର ମାନେ ଫାଇଦା ଟା କଣ ମାନେ ଜଏଣ୍ଟ ଫାମିଲି ରହିଲେ ଆମକୁ ମାନେ କଣ ଫାଇଦା ମିଳୁଛି ସେଇଟା ଟିକେ ଆମକୁ ବୁଝେଇବେ।
ଜଏଣ୍ଟ ଫାମିଲିରେ ଏଇଟା ଫାଇଦା କି କେତେବେଳେ କିଛି ପ୍ରୋବ୍ଲେମ୍ ହେଲେ ଜଣେ ଆଉ ଜଣଙ୍କ ସାଙ୍ଗ ଆଗରେ ଠିଆ ହୁଅନ୍ତି। ଯେତେବେଳେ ଯାହା ବିି ଦରକାର ପଡେ ସମସ୍ତେ ମିଳିମିଶିକି କରିଦିଅନ୍ତି ଘରର କିଛି କାମ କରି କରିବାକୁ ହେଲେ ଜଣକୁ ହଇରାଣ ହବାକୁ ପଡେନି ସମେ ମିଶିକି ସବୁ କାମ କରିଦିଅନ୍ତି।
ଆଉ ସବୁ।
ଯାହାର ଯାହା ବି ହୁଏ ଯେତେବେଳେ କିଛି ଦେହ ଖରାପ ହଉ କି କିଛି ବି ଅସୁବିଧା ହଉ ସମସ୍ତେ ସାଙ୍ଗ ସାଙ୍ଗରେ ଥାଆନ୍ତି ସମସ୍ତେ
ବାସ୍ ଏତିକି ଆଉ ଏମିତି ହ ଏକାଠି ବସିଲେ ହସ ଖୁସି ଏକୁଟିଆରେ ଆଜିକାଲି ସମସ୍ତେ ଫୋନ ଧରିକି ବସ ଏକୁଟିଆ ଜଏଣ୍ଟ ଫାମରେ ବସିକି ସମସ୍ତେ ଏକାଠି କଥାବାର୍ତ୍ତା
ବହୁତ ଭଲ କଥା କହିଲେ ଆପଣ ଆଉ ଫାମିଲି ଏମତି ଜଏଣ୍ଟ ଫାମିଲି ମାନେ, କେତେ ଜଣ ଅ ଫାମିଲିରେ କିଏ କିଏ ଅଛନ୍ତି, କେତେ ଜଣ ଅଛନ୍ତି, କେମିତି--?
ଜେଜେ, ଜେଜେମା ଅଛନ୍ତି, ବାପା, ବୋଉ ଅଛନ୍ତି ଦିଟା ଦାଦା ଦିଟା ଖୁଡି
ଆମେ ଭାଇ ଭଉଣୀ ଦିଟା ଅଛୁ ଆଉ ଗୋଟେ ଭଉଣୀ ମ୍ୟାରେଜ କରି ଯାଇଛି । ଆଉ ଗୋଟେ ଦାଦାଙ୍କର ଦିଟା ଝିଅ ଅଛନ୍ତି ଆଉ ଗୋଟେ ଦାଦାଙ୍କର ଦିଟା ଟା ପୁଅ ଅଛନ୍ତି
ଆରେ ବା ବହୁତ ବଡ ଫ୍ୟାମିଲି ଆପଣଙ୍କର ଜେଜେ ଜେଜେ ମା ବି ଅଛନ୍ତି ନା ଜେଜେ ଜେଜେ ମାଙ୍କୁ ବୟସ କେତେ ହବ?
ବୟସ ଅଶି ପାଖାପାଖି ହେଇଯିବ।
ଆଉ କଣ କେମତି, ବାପା ଦାଦା ସମସ୍ତଙ୍କର ଇନକମ୍ ସୋର୍ସ ଟା କଣ କେମିତି?
ବାବା ଏକ୍ସ ଆର୍ମି ଅଛନ୍ତି, ଆଗରୁ ଆର୍ମିରେ ଜବ୍ କରିଥିଲେ ତାଡ଼େଇକି ଏବେ ଘରେ ଅଛନ୍ତି, ତାଙ୍କର ପେନସନ୍ ଆସୁଛି ଆଉ ଦାଦା ଏବେ ବଡ ଦାଦା ଏବେ ଆର୍ମିରେ ଅଛନ୍ତି ଆଉ ସାନ ଦାଦା ନେଟରେ କାମ କରନ୍ତି ଫର୍ମ ଫର୍ମ ରାସନ୍ କାର୍ଡ୍, ଆଧାର୍ କାର୍ଡ୍, ଆପ୍ଲାଏ କରନ୍ତି ଏଇ ସବୁ କାମ କରନ୍ତି ।
ଆଉ ଆପଣଙ୍କ ଆପଣ କଣ? ବଡ ନା ସାନ
ମୁଁ ସାନ ।
ଭାଇ ବଡ଼
ଆଜ୍ଞା।ବଡ ଭଉଣୀ ସିଏ ବାହା ହେଇଯାଇଛି । ତାପରେ ଭାଇ, ତାପରେ ମୁଁ
ଭାଇ କଣ କରେ?
ଭାଇ ନିଜେ ଏବେ ପଢୁଛି ପୁଣି ଟ୍ୟୁସନେ ପ୍ଲସ୍ ଟୁ ପିଲାଙ୍କୁ କୋଚିଂରେ ଯାଉଛି ପଢ଼େଇବା ପାଇଁ
ଆଉ ଆପଣ କେମିତି କଣ? ଆପଣ କଣ କରନ୍ତି? ହାଲୋ
ଆପଣଙ୍କ ସରକଲ୍
ଆପଣଙ୍କର ଭଏସ
ହ୍ୟାଲୋ, ହଁ ମୁଁ ହାଉସ୍ୱା ୱାଇଫ୍ ଅଛି। ମୋର ଗୋଟେ ଝିଅଟେ ଅଛି ନା ସେମିତି ମୋ ମୋର ବି ଗୋଟେ ଜଏଣ୍ଟ ଫ୍ୟାମିଲି ।
ଆଜ୍ଞା, ଆପଣଙ୍କ ଫ୍ୟାମିଲିରେ କିଏ କିଏ ରୁହନ୍ତି?
ମୋର ଶାଶୁ ଅଛନ୍ତି, ଶଶୂର ଅଛନ୍ତି ଆଉ ଦି ଜଣ ବଡ ଦେଡଶୂର ଅଛନ୍ତି ।
ଆପଣଙ୍କର ଭଏସ୍ କଟୁଛି ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ହେଉଛି ବୋଧେ
ମୋ ହଜବ୍ୟଣ୍ଡ କଣ୍ଟ୍ରାକ୍ଟ୍ର କାମ କରନ୍ତି । ଏମିତି ଆଉ ଖାଇବା ପିଇବା ସବୁ କଣ ହେଇଥିଲା? ଆପଣଙ୍କ ରୋଷେଇବାସ ଆସେ
ରୋଷେଇ ଯେହେତୁ ଜଏଣ୍ଟ ଫ୍ୟାମିଲି ଆମର ତ ଛୁଆ ମାନଙ୍କୁ କିଛି ରୋଷେଇ କରିବା ପାଇଁ ପଡ଼େନି ବହୁତ ବି ସେମାନେ କରନ୍ତି ରୋଷେଇ ଆଜି ଖାଇବାରେ ହେଇଥିଲା ଭାତ ଡାଲମା ଛତୁ ତରକାରୀ ପାମ୍ପଡ ଆଚାର ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ହେଉଛି ସାଏଦ ଆପଣ ବାହାରେ କେଉଁଠି ଅଛନ୍ତି ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ହେଉଛି ହେଲୋ
ଆଚ୍ଛା ରଷେଇ ଦେଖ
ହ୍ୟାଲୋ ଆପଣଙ୍କ ଗୋଟେ ଭଏସ୍ କୋଟି କୋଟି ଆସୁଛି । ସାଉଣ୍ଡ ଗୋଟେ ଅଲଗା କିଛି ଅସୁଛି । ଭଏସ୍ କୋଟି କୋଟି ଆସଛି ଆପଣ ବି ବାହାରକୁ ଆସିବେକି?
ହଁ ହ୍ୟାଲୋ
ଆଜ୍ଞା କହନ୍ତୁ ।
ବଲେ ଆପଣଙ୍କୁ କିଛି ତ ଗୋଟେ ରୋଷେଇ ବନେଇ ଆସୁଥିବ ମାନେ କିଛି ତ? ନାଇଁ କିଛି ବି ଆସେନି । ମ୍ୟାଗି ମାନେ କେବଳ ସିମ୍ପଲ ମ୍ୟାଗି ନା କିଛି ମ୍ୟାଗିର କିଛି ଅଲଗା ରେସିପି?
ସିମ୍ପଲ୍ ମ୍ୟାଗି ହଉ ସେମିତି କିଛି ରେସିପି ହେନି ବେ ଟ୍ରାଇ କରିନି ବସ୍ ସିମ୍ପଲ ମ୍ୟାଗି ବନେଇଛି ।
ଆ ଛତୁ ତରକାରୀ ଖାଇଛନ୍ତି କହିପାରିବେ କି? କେମିତି କଣ ବନିଆ ହେଇପାରେ ମାନେ କିଛି ଏ ଅଛି କି? ମାଇଣ୍ଡରେ ଏମିତି ଏମିତି ଏମିତି ବନଆ ହୁଏ ବୋଲି ।
ହଁ ତ ଖୁଡି ବନେଇଲା ବେଳେ ଦେଖୁଥିଲି ସୋରିଷ ମସଲା ଦେଇକି ବନଉଥିଲେ ।
ହୁଁ କେମତି କେମିତି କଣ ଟିକେ ରେସିପି ଆମ ସହିତ ଟିକେ ସେୟାର କରିବେ କି?
ନିହାତି । ତେଲରେ ଫାଷ୍ଟ ଆଳୁକୁ ଭାଜି ଦେେଲେ ଛୋଟ ଛୋଟ ଆଳୁ କାଟିକି ତେଲରେ ଫାଷ୍ଟ ାଜ ଦେଲେ ତାପରେ ତାପରେ ସେଥିରେ ସୋରିଷ ମସଲା ବଟା ହେଇଥିଲା ସେଇଟା ଦେଇକି ଅ ତାକୁ କିଛି ସମୟ ଅଲଟପାଲଟ କଲା ପରେରେ ତା ଦେହରେ ଛତୁ ଗୁଡାକୁ ଆଗ ଭଜା ହେଇଯାଉଥିଲା ତେଲରେ
ହଁ ହଁ
ସେ ମସଲା ଦେଇକି ତାକୁ ମୁଁ ବସ୍ ଜାଣିନି ଭଲରେ ଏମିତି
ସେ ଛାରେ ସେ ଛତକୁ ଦେଇକି ପାଣି ଦେଇକି ଫୁଟେଇକି ସମ ସ୍ ମୁଁ ଏତିକି ହିଁ ଦେଖିଛି ମଝିରେ ନଥିଲି ମୁଁ ଏତିକି ହିଁ ଦେଖିଛି ।
ତଥାପି ବହୁତ ଭଲ ଦେଖିଛନ୍ତି ଆପଣ । ଆଉ ଆପଣଙ୍କ ଆଡେ ଆଜି ବର୍ଷା ନା ଖରା?
ହ ବର୍ଷା ତ ଟିକେ ଆଗରୁ ବର୍ଷା ହଉ ଥିଲା ଘଡ଼ଘଡ଼ି ବିଜୁଳି ବି ମାରୁଥିଲା । ଟିକେ ବର୍ଷା ହୋଉଥିଲା ଏବେ ହ ବର୍ଷା ଉଠେଇକି ଅଛି କିନ୍ତୁ ବର୍ଷା ନାହିଁ ।
ଗରମ ହଉଚି?
ଗରମ ତ ସେମିତି ।
କଣ? କେତେ ଟେମ୍ପରେଚର ରହୁଛି ଆପଣଙ୍କ ପେଟ?
ଟେମ୍ପରେଚର ତଥାପି ଚାଳିଶ ପଇଁଚାଳିଶ ଏଭବ ରହୁଛି ସକାଳେ ଥିଲା ବହୁତ ଖରା ଯାହା ଏଇ ଦ୍ୱିପହର ଟାଇମ୍ ରେ ଟିକେ ବର୍ଷା ଆସିକି ଟିକେ ପାଗଟା ଥଣ୍ଡା ପଡୁଛି।
ଏତେ ଟେମ୍ପରେଚର୍ ପାଇଁ ଆପଣ କଣ ଏସି ନା କୁଲର୍ କଣ ୟୁଜ୍ କରୁଛନ୍ତି?
ଏ ସିି ୟୁଜ୍ କରୁଛୁ ଗୋଟେ ଯେହେତୁ ଜଏଣ୍ଟ ଫ୍ୟାମିଲି ଗୋଟେ ରୁମରେ ଏ ସିି ଆଉ ବାକି ସମସ୍ତେ ଫ୍ୟାନ୍ ୟୁଜ୍ କରନ୍ତି।
ଗରମ ହଉଥିଲା କିନ୍ତୁ ଆଜି ଟିକେ ବର୍ଷା
ଆଜି ବର୍ଷା ପାଗ ପାଇଁ ଟିକେ ଥଣ୍ଡା ଲାଗୁଚି। ଆପଣଙ୍କ ଝିଅ କେତେ ବର୍ଷର କଣ?
ଝିଅ ମୋର ସାଢ଼େ ତିନି ବର୍ଷର।
ପଢ଼ିଲାଣି କିଛି ସ୍କୁଲ ଗଲାଣି।
ହଁ ସ୍କୁଲ ଯାଇନି କିନ୍ତୁ ପ୍ଳେ ସ୍କୁଲ ଯାଉଛି ପଢୁଛି।
କଣ କେମିତି ପଢିଲାଣି?
ହଁ ଗଲାଣି ଏ ବି ସେଇଠି ଶିଖିଲାଣି ଆମ ଓଡ଼ିଆ ଅ ଆ ଶିଖିଲାଣି। କିନ୍ତୁ ଏ ଛୋଟ ଛୁଆ ନା ଦୁଷ୍ଟ ବହୁତ ଆଉ ଛୁଆଙ୍କୁ ସମ୍ଭାଳିବା ବହୁତ କଷ୍ଟ ଏଠି ଆଉ
ଆମ ଜଏଣ୍ଟ ଫ୍ୟାମିଲିରେ କଣ ଗୋଟେ ଝିଅ ଆଉ ଛୁଆ ଅଛି।
ନାଇଁ ନାଇଁ ଅଛନ୍ତି, ବଡ ଯାଙ୍କର ଗୋଟେ ଝିଅ ଅଛନ୍ତି, ମଝିଆଁ ଯାଙ୍କର ଝିଅ ଅଛନ୍ତି। ଜଏଣ୍ଟ ଫ୍ୟାମିଲି ଯୋଉଟା ଆପଣ ଜଏଣ୍ଟ ଫ୍ୟାମିଲି କହିଲେ ଯେମିତି କହିଲେ ସମସ୍ତେ ମିଳିମଶି ଚଳେଇବା କଥା ସେମିତି ସମସ୍ତେ ମିଳିମଶି ସବୁ କାମ ହେଇ ଯାଉଛି ଆଉ।
ଯାହା ହଉ ଏତେ ଝିଅ ପୁଣ୍ୟ କରିଥିଲି କୋଉ ଜନ୍ମରେ ଝିଅ ପାଇଛି।
ହଉ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇ ବହୁତ ଆ ଭଲ ଲାଗିଲା। ଧନ୍ୟବାଦ।